ଆଜ୍ଞା ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଆପଣ?
ହଁ ମୁଁ ବି ବହୁତ ଭଲରେ ଅଛି।
ଏବେ କଣ କରୁଥିଲେ?
କିଛି ନାହିଁ ଏବେ ରାତ୍ରି ଭୋଜନ ସରିଲା, ରାତ୍ରି ଭୋଜନ ସରିକି ଏଇ ଦୂରସଞ୍ଚାର ଯନ୍ତ୍ର ରେ ଲାଗି ପଡସାରେ କଥାବାର୍ତ୍ତା ହେଉଛୁ ଆଉ।
ଅ କଣ ଖାଇଲେ ହଁ।
ଆଇବା ପର ଆମେ ତ ସବୁବେଳେ ଛାତ୍ରାବାସରେ ଖାଇ ଖାଇ ବିରକ୍ତ ହୋଇଯାଇଥିଲୁ। ତ ଆଜି ଆମର ଛାତ୍ରାବାସରେ ଭାତ ଡାଲି ଆଉ ବାଇଗଣ ଘାଣ୍ଟ କରିଥିଲେ। ତ ଆମେ ସେଗୁଡାକ ଆଜି ଖାଇଲୁ ନୁ ଯେ ବାହାରୁ ଟିକେ ଧରିକି ପଳେଇ ଆସିଲୁ। ପରଟା ଆଉ ଚିଲି ପନିର ଟିକେ ଧରିକି ପଳେଇ ଆସ ଥିଲୁ ତ ସେଗୁଡାକ ବସିକି ଖାଇଲୁ ଆଉ।
ଉଁ ହୁଁ।
ଆପଣ ଆଜି କଣ ଖାଇଲେ ତାହେଲେ?
ମୁଁ ଚକୁଳି ଆଉ ଡାଲମା।
ବହୁତ ବଢିଆ କଣ ଘର ଘରେ ବନା ହେଇଥିଲା?
ହଁ ପଖାଳ।
ଆପଣ ବନେଇଥିଲେ କି ଘରେ କିଏ ବନେଇଥିଲେ?
ନାଇଁ ନାଇଁ ଖୁଡି କରିଥିଲେ ମୁଁ ଏବେ ଆମ ଘରକୁ ଆସିଛି ତ ଖୁଡି କରିଥିଲେ।
ନିଶ୍ଚୟ ନିଶ୍ଚୟ ତ ଆପଣ କଣ କରନ୍ତି?
ମୁଁ ନା ମୁଁ ଏବେ ମ୍ୟାରେଜ ହେଇଯାଇଛି ଏବେ କିଛି କରନି।
ହଁ ହଁ ହଁ।
ମୁଁ ମ୍ୟାରେଜ ପୂର୍ବରୁ ମୁ ଜବ୍ କରୁଥିଲି।
କୋଉ ଜବ୍ କରୁଥିଲେ?
ଏନ୍ ଜିଓରେ।
ମାନେ
ଡାଟା ଏଣ୍ଟ୍ରି ଟାଇପ ର ଡା ଟା ଏଣ୍ଟ୍ରି ଟାଇପ ର ଆଉ। ସେଟା ସେ ଦେ ଚିଲଡ୍ରେନ୍ ମାନଙ୍କର ସବୁ।
ଅଁ ହଁ ହଁ।
ଚିଲ୍ଲଡ୍ରେନ ଗୋଟେ ନଣ୍ଟରନେସନଲ ସେଇଟା ମ୍ୟୁଜିୟେଲ।
ତ ଆପଣଙ୍କର ସେ ଯୋଉ ଏଜିଓ ଥିଲା ମାନେ ଗମେଣ୍ଟ ଫଣ୍ଡ କରୁଥିଲା ନା ଆପଣ ନିଜେ ଚଲଉଥିଲେ ସେଇଟାକୁ?
ଥିଲୁ ବି ଗୋଟେ ଖୋଲଥିଲୁ।
ସେଟା ଯୋଉ ଚାଲିଛି ବଟ ମୁଁ ଆଉ ସେଥିରେ ଆକ୍ଟିଭ ନାହିଁ।
ହଁ ବହୁତ ବଢିଆ। ଆଉ ମାନେ କଣ ପାଇଁ ଛାଡିଲେ କଣ ପାଇଁ ତାହେଲେ।
ଯବ୍? ମ୍ୟାରେଜ ପୂର୍ବରୁ ଛାଡି ଦେଇେଇଥିଲି ସେଟା ଠିକ୍ ମାନେ କାମ ଆସିଲାନି ମଝିରେ ଲାଷ୍ଟ ଆଡକୁ ତ। ଲାଷ୍ଟ୍ ଟାଇମରେ ଭଲ ସେ ହେବ। ମଝିରେ ମଝିରେ କାମ ଆସିଲାନି ତ ସେଥିପାଇଁ ଛାଡିଲି ଆଉ ତାପରେ ସେଇ ଟାଇପ ର ଜବ୍। ଯଉ ମିଳିଲାନି ବୋଲି ମୁଁ ଆଉ କରୁ ନ ଥିଲି।
ହଁ ହଁ ହଁ।
ଆପଣ ବି କଣ ପଢୁଛନ୍ତି?
ମୋର ଏବେ ସେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସବୁ ପଢାପଢି ଚାଲିଛି। ଆଉ ସରକାରୀ ଚାକିରିୀ ଟା କେମିତି ଜଲଦି ହୋଇଯିବ ସେଥିପାଇଁ ଲାଗି ପଡିଛୁ।
ଟ୍ରାଏ କରନ୍ତୁ ହେଇଯିବ ଜଲଦି ଆଉ। ଏବେ ତ ବହୁତ କମ୍ପିଟିସନ ଚାଲଛି।
ସେଇଟା ତ ପ୍ରତିଯୋଗ ପ୍ରତିଯୋଗିତା ବହୁତ ବଢିଗଲାଣି ଏବେ ଆପଣ ଯଦି ଦେଖିବେ ଗୋଟେ ଗୋଟିଏ ପଦବୀ ପାଇଁ ହଜାର ବାରଶହ ପିଲା ଗୋଟିଏ ପଦବୀ ପାଇଁ କେବଳ ରହୁଛନ୍ତି ଆଉ ସେଇ ଅନୁସାରେ ମଧ୍ୟ ପିଲା ଯୋଉ ଅନୁସାରେ ଆପ୍ଲାଏ କରୁଛନ୍ତି। ସେ ଅନୁସାରେ ମଧ୍ୟ ପଦ ବି ବାହାରୁ ନାହିଁ ତ ଆଜିକାଲି ତ ଗୋଟେ ସରକାରୀ ଚାକିରି ପାଇବା ବହୁତ କଷ୍ଟକର ହେଇଗଲାଣି। ଆପଣ ଦେଖିଥିବେ ପିଲାମାନେ ଦିନ ରାତି ମଧ୍ୟ ପରିଶ୍ରମ କରୁଛନ୍ତି ତାହା ମଧ୍ୟ କମ ପଡିଯାଉଛି।
ହଁ ମୋର ଭଉଣୀଙ୍କର ସ୍ଵାମୀ।
ଆଜ୍ଞା।
ସିଏ ବି ସେ କମ୍ପିଟେଟିଭ୍ କାମପାଇଁ ହେଉଛନ୍ତି। ସକାଳୁ ମାନେ ଲାଇଫରେ ଯିବେ ଯେ ଆସିବେ ସନ୍ଧ୍ୟାବେେଳେ। ଆ ରା ଇ ହେଇଯାଇଥିଲା।
ହଁ।
ଆ ରା ଇ ହେଇଯାଇଥିଲା ସେ ନ୍ୟାଭିିରେ ଥିଲେ।
ନେଭିିରେ ଥିଲେ।
ହଁ ଥିଲେ ତାପରେ ଏଇଟା ପ୍ରିପେୟାର ହଉଥିଲେ। ହଁ ସେ ଗଲେଣିି ଏବେ ଏବେ ଜଷ୍ଟ ଗ୍ରାମୀଣ ବ୍ୟାଙ୍କ ରେ ହେଇଛି। ତଥାପି ସେ ଆହୁରି ଷ୍ଟେଟ ବ୍ୟାଙ୍କ ପାଇଁ ଲାଗିଛି। ଦିନ ରାତି ପଢୁଛନ୍ତି।
ବହୁତ ବଢିଆ ନା ଯଦି ଗୋଟେ ମାନେ ଗ୍ରାମ୍ୟ ବ୍ୟାଙ୍କ କେବଳ ସେଗୁଡାକ ଛୋଟ ଛୋଟ ବ୍ୟାଙ୍କ ଗୁଡାକ କିନ୍ତୁ
ହଁ ସି ସିଏ ସିଏ ବାହାରକୁ ଯିବାକୁ ଚାହିଁଲେନି ନହେଲେ ତ ସେଇଠି ଆ ଜବ୍ କରିଥାନ୍ତେ। ସେ କହିଲେ ମୁଁ ଓଡିଶା ଭିତରେ ରହିବି। ସେଥିପାଇଁ ସେ ଏଇଟା ଗ୍ରାମୀଣ ବ୍ୟାଙ୍କ।
ନା ସେ ନୌସେନା ତ ବହୁତ ବଢିଆ ଥିଲା। ଆମେ ବି ସେଇଥିପାଇଁ ଏବେ ମାନେ ପ୍ରି ପ୍ରିପ୍ୟାରସନ୍ ଚଲେଇଚୁ।
ସେଇ ସେନା ବାହିନୀ ଯିବା ପାଇଁ ଆମେ ବି ଏ ପ୍ରିପାରେସନ ଚଲେଇଛୁ, ଆପଣ ଜାଣିଥିବେ।
ଏବେ ତ ଗଭର୍ଣ୍ଣମେଣ୍ଟ ର ସେଇ ଅଗ୍ନିବିର ମାନେ ନିୟମ ଆସିଯାଇଛି। ଯାହା ଫଳରେ ଚାରି ବର୍ଷ ହେଇଯାଇଛି।
ଆଜ୍ଞା
ଚାରି ବର୍ଷ ହେବା ପରେ ହଁ ଠିକ୍ ଅଛି ଚାରି ବର୍ଷ ବି ଠିକ୍ ଅଛି ଆପଣ ଯଦି ଚାରି ବର୍ଷ ଚାକିରି କଲେ। ଚାରିବର୍ଷ ପରେ ଯଦି ଆପଣଙ୍କ ଇଚ୍ଛା ନ ଲାଗିଲ ତାହେଲେ ଆପଣ ପଳେଇ ଆସିବେ ଅଲଗା କୋଉ ଜବ ନିଜ ଇଚ୍ଛା ଅନୁସାରେ ଜବ୍ କରିବେ।
ହଁ ସେଟା ଭଲରେ ଭଲ ଅଛି।
କିମ୍ବା ଭାରତ ସରକାର ଏମିତି ବି କରିଛନ୍ତି ଯେ କଣ ନା ଆପଣଙ୍କୁ ସେ ମାନେ ଅର୍ଦ୍ଧ ସାମରିକ ବାହିନୀରେ ମଧ୍ୟ ମିଳିଯିବ। ର ରେଲୱେ ପ୍ରୋଟେସନ୍ ଫୋର୍ସ। ଫୋର୍ସ ରେ ମିଳିଯିବ ଓଡିଶା ପୋଲିସ ରେ ମିଳିଯିବ ଯୋଉଥିରେ ଆପଣ ଚାହିଁବେ କରିପାରିବେ।
ତ ଏଇଟା ପାଇଁ ଲାଗନ୍ତୁ ଆଉ ଚାଲ
ଚାଲିଛି ଦେଖିବା କେତେ ବାଟ କଣ ଯାଉଛି ସବୁ ସେ ଜଗନ୍ନାଥଙ୍କ କୃପା ଆଉ କରିବା।
ହଁ ହଁ କଷ୍ଟ କରନ୍ତୁ ତାପରେ ମିଳିଯିବ ଆପଣଙ୍କୁ ଆପଣଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯିବେ ଆଉ।
ଆଞା।
ମୋର ଭାଇରତ ହେଇଯାଇଥିଲା ମାନେ ପୁରା ଆ ନେଭିରେ ବି ସେ ଦଉ ନା ତାର ପ୍ଲଟ ଫୁଟ ପାଇଁ ସେ କଟିଗଲା।
ହଁ ହଁ ହଁ
ସେ ମାନେ ଫ୍ଲାଟ ତିନିଟା ତାର ପାଇଁ କଟିଥିଲା ମାନେ ଗୋଟେ ହେଲା। ଦୌଡରେ ବି ହେଇଥିଲା ଏକ୍ସାମ୍ ରେ ବି ହେଇଥିଲା। ତାର ଗୋଟେ ହାତ ଝାଳ ହୁଏ ଗୋଟେ ଫ୍ଲାଟ ଫୁଟ ଏଇ ଦିଟା ପାଇଁ ତାକୁ କୋଲକାତା ପଠେଇ ଦେଇେଥିଲେ।
ସେ କୋଲକାତାରେ ତ କଲକତା ତ ହୁଏ ରିମେଡିକାଲ କୋଲକତାରେ ତ ହୁଏ ଆଉ।
ସେଇଆ ହଁ ସେଇଠିକ ନା ଇଏ ହେଇଗଲା। ନହେଲେ ଓଡିଶାରେ ତାର ସବୁ ଇଏ ହେଇଯାଇଥିଲା ପାଇ ଯାଇଥିଲା।
ହଁ ବହୁତ ବଢିଆ।
ଖାଇ କୁହନ୍ତି ଯେ ଫ୍ଲାଟ ଫୁଟ ବାଲା ବି ବହୁତ ଜଣ ଅଛନ୍ତି।
ହଁ ଅଛନ୍ତି ଏଇଟା କଣ ନା ଆପଣଙ୍କ ଭାଗ୍ୟ ଉପରେ ଡିପେଣ୍ଡ କରେ।
ବାହାର ଲକ୍ ସାଥ ଦେଲା ସବ ବହୁତ ପରିଶ୍ରମ କରିଛି ମାନେ ଓଭର ୱେଟ ଥିଲା ଯେ ତାକୁ କୋଲକାତା ଯେତେବେଳେ ଯିବାକୁ ହେଲା ସେ ପାଞ୍ଚ ସାତ କିଲୋ କମି ଯାଇଥିଲା ଅଳ୍ପ ଦିନରେ ପନ୍ଦର କୋଡିଏ ଦିନ ଭିତରେ।
ହଁ ଏମି ଏମିତି ହି ସମୟ ଦିଅନ୍ତି। ପନ୍ଦର କୋଡିଏ ଦିନ ଭିତରେ ଆପଣ ଯେତିକି ଥିବ ପାଞ୍ଚ କିଲୋ ଛଅ କିଲୋ କମିବାକୁ ଯେମିତି ହେଲେ କମେଇବାକୁ ପଡିବ।
ହଁ ମାନେ ବହୁତ ପରିଶ୍ରମ କଲା ସେତେବେଳଠୁ ତାର ମାନେ ଗୋଟେ ଇଏ ହେଇଗଲା ଲାଇନ ମାନେ ଚା ଚାକିରି ପାଇଁ ସି ଅଭିପ୍ରାୟ ହେଇଗଲା ବହୁତ ଲାଗିଥିଲା ନା ସେଇ ସବୁ ହେଇଯାଇଥିଲା ନା ଏଇଥିପାଇଁ ଯୋଉ କଟିଗଲା। ସେ ରାଗିଗଲା।
ପୂର୍ବ ବର୍ଷ ମୋର ବି ଭାରତୀୟ ତଟ ରକ୍ଷା ବାହିନୀରେ ହୋଇଯାଇଥିଲା କିନ୍ତୁ ମୋର ଟିକେ ଇଚ୍ଛା ଥିଲା ଅଫିସର ହବା ପାଇଁ। ତ ସେଥିପାଇଁ ମୁଁ ଆଉ ସେଥିରେ ମାନେ ଜଏନ୍ କରଲିିନି। ଏ ପଢାପଢି ପୁଣି ଚାଲିଚି ଏବେ ତ ଗ୍ରାଜୁଏସନ ସରିଗଲା। ଗ୍ରାଜୁଏସନ୍ ସିରଲା ଏବେ ସବୁ ପୋଷ୍ଟ ପାଇଁ ଏଲିଜିବୁ୍ଲ୍ ହେଇଗଲି।
ହଁଅଁ।
ତ ଏବେ ସବୁଥେରେ ଆପ୍ଲାଏ କରିହବ। ସେଥିପାଇଁ ମୁଁ ପୂର୍ବବର୍ଷ ଛାଡିଦେଲି, ହେଇଯାଇଥିଲା ଛାଡିଦେଲି କିନ୍ତୁ ଏବେ ସେଇଟା ଭାବୁଛି କଣ ପେଇଁ ଛାଲି ଯାଇଥିଲେ ଏରି ଭଲ ହେଇଥାନ୍ତା। ଗ୍ଗ୍ରାଜୁଏସନ ନ ସରୁ ଗ୍ରାଜୁଏସନ ପରେ କରିଥାନ୍ତି। କିନ୍ତୁ, ଗୋଟେ ଦୃଷ୍ଟିରୁ ଭଲ ହେଲା।
ଥିଲେ ଯେ ପ୍ଲସ୍ ଟୁ ପଡ ଦେଇଥିଲେ ଗ୍ରାଜୁଏସନ୍ ସେଇ ନ୍ୟାଭି ଭିତେରେ କଲେ।
ନାଇଁ ସେଇଟା କଣ ନା ଆଗୁରୁ ହଉଥିଲା ସେମିତି ତ ଏବେ ଆଉ ଏବେ ନାହିଁ ଏବେ ଚାରି ବର୍ଷ ଯୋଉ ଆସିଚି ଯୋଜନା ଆସିଚି ଚାରି ବର୍ଷ ଯୋଜନାରେ ଆପଣ ଅ କିଛି କରି ପାରିବେନି ମାନେ ଆପଣଙ୍କର କମ୍ପାନୀ କମାଣ୍ଡର ଯିଏ ଥିବ ସି ଓ ଯିଏ ଥିବ ତାର ଯଦି ପରମିସନ ସିଓ ଅଦି ଅନୁମତି ଦେଲା ତାହେଲେ ଆପଣ କରିପାରିବେ। ତ ଏମିତି ନାହିଁ ଯେ ସବୁ ସି ଓ ଗୁଡାକ ଭଲ ପଡିବେ। କେତେ ଜଣ ବି ବହୁତ୍ ଖରାପ ବାଲା ବି ଥିବେ ରା ଗି ବାଲା ବି ଥିବେ, ତ ସେମାନେ ଆପଣଙ୍କର ଫର୍ମ ଦେଖୁ ଦେଖୁ ସେମାନେ ଆଗୁଆ କ୍ୟାନସେଲ୍ କରଦେବେ।
ଏବେ ଆପଣ ଭଲ ହେଲା ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଦେଲେ ନା ଭଲ ହେଲା।
ହଁ ମୁଁ ସେଇଟା ଭାବୁଚି ଗୋଟେ ଗୋଟେ ଟାଇମ ରେ ଭାବେ ଯେ ହଁ କେତେବେଳେ ଭଲ ହେଲା କେତେବେଳେ ଖରାପ ହେଲା ଏମିତି ମାନେ ଛେ
ତାଵ କିନ୍ତୁ ଏବେ ଦିନୁ ନା ଆହୁରି ଟପ୍ ହେଇଯାଉଛି ବି ନା। ଛାଡିଦେଲେ ବେଶୀ ଟପ୍ ହେଇଯାଉଛି।
ଯେତେବେଳେ ଅଧିକ ଟିକେ ଉଁ ମାନେ ମୁଣ୍ଡରେ ପ୍ରେସର ପଡୁଛି ସେତେବେ ଭାବୁଚି କଣ ପାଇଁ ଛାଲି କଣ ପାଇଁ ଛାିଲି। କିନ୍ତୁ ଯେତେଳେ ଫ୍ରି ମାଇଣ୍ଡରେ ହଁ ଠିକ୍ ଅଛି ଛାଲି ଠିକ୍ ଅଛି କିଛି ଅସୁ
ଆଗୁକୁ କିଛି ବେଟର ହବ ସେଥିପାଇଁ ଛାଡିଲେ।
ହଁଅଁ।
ଆଜ୍ଞା। ଓ ହୁଁଉଁ, ଭଲ ଥିଲା ହେଇଯାଇଥିଲା ଆ ଓ ଆଗୁକୁ ଭଲ ଆହୁରି ମିଳିବ ବୋଲି ଛାଡିଲେ ଆଉ, ଏବେ କେତେ ଘଣ୍ଟା ପରିଶ୍ରମ କରୁଛନ୍ତି?
ହ ଏବେ ତ ଚାଲିଛି ସେଇ ବାର ଏଗାର ଘଣ୍ଟା ବାର ଘଣ୍ଟା ଏମିତି ଚାଲିଛି।
ଏବେ କୋଉଠି ରହୁଛନ୍ତି ଆପଣ?
ମୁଁ ବ୍ରହ୍ମପୁରରେ ରହୁଛି।
ଓହୋ। ସେ ବରମ ବରହମପୁରରେ କୋଇ ଏକାଡେମୀ ଉଡ଼ନେ ଅଛି ନା ଏଇ ଲ୍ୟାଭ ବି ହେ। କା ପେଇଁ ସବୁ, ସେଇଠି ଆଉ କଣ ଅଛନ୍ତି? ମୁଁ ଜାଣିଚି ଜାଣିଚି ମୋ ଭାଇ ଯାଇଥିଲା ସେଇଠିକି।
ହ ହ ହ।
ହଁ ସିଏ ସେଇଠିକି ଯାଇଥିଲା। ସେ ଫ୍ଲାଟ୍ ଫୁଟ୍ ପାଇଁ ସେ ଜୋତାରେ ଉଚ୍ଚା ଭଳିଆ ଦେଇକି ସିଲେଇ ଥିଲା ବି ବହୁତ୍ କିଛି କରୁଚି।
ନା ମୁଁ ସେଇଠି ଏକା ଏବେ ଅଛି। କିନ୍ତୁ ନା ନା ବାବୁ ଏବେ ଚାହୁଁନି ଯେହେତୁ ମାନେ କ କ କହିପାରନ୍ତିନି।
ହଁ ବା ମୁଁ ଜାଣିଚି, ହଁ ସେ ସେଇଠିକି ଯାଇଥିଲା।
ଆପଣଙ୍କ ଘର କୋଉଠି କି?
ଆମର ଭୁବନେଶ୍ଵର ମୋ ଶାଶୁଘର ବରମ୍ ପୁର୍ ଲାଇନ୍। କିନ୍ତୁ ଭୁବନେଶ୍ଵରରେ ରହୁଛନ୍ତି
ଓ ହୋ ଭୁବନେଶ୍ୱରରେ ତ ବହୁତ ଗୁଡ଼ାଏ ଦର୍ଶନୀୟ ଜାଗା ଅଛି ବୁଲିବା ପାଇଁ ଆମେ ଏବେ ଯାଇଥିଲୁ ବୁଲାବୁଲି କରିକ ଆସିଲୁ ସବୁ
ଆଜ୍ଞା ଆପଣଙ୍କ ଗାଁ କୁଆଡେ?
ଆମର ଢେଙ୍କାନାଳ
ଓହୋ ବ୍ରହ୍ମପୁରରେ ସେୟା ବ୍ରହ୍ମପୁର ଲାଙ୍ଗୁଏଜ୍ ଟା ଆଉ ଜଣା ପଡ଼ିଯିବ
ହଁ ଯେହେତୁ ଆମେ ଚାରି ବର୍ଷ ହେଲାଣି ପାଖାପାଖି ରହିଗଲୁଣି ବ୍ରହ୍ମପୁରରେ ତ ଆମର ଭାଷା ବି ମଧ୍ୟ ମଧ୍ୟ ଚେଞ୍ଜ୍ ହେଇଗଲାଣି
ନାଁ ନାଁ ଚେଞ୍ଜ୍ ହେଇନି କିଛି କି ମୋର ଆମ ଚେଞ୍ଜ୍ ହେଇନି ମୁଁ ତ ଏଠି ମ୍ୟାରେଜ୍ ପରେ ବରହ୍ପୁର ଲୋକଙ୍କ ପାଖରେ ରହୁଛି ପୁରା କିନ୍ତୁ ମୋର ଲାଗୁଛି କି ଆପଣଙ୍କୁ ବ୍ରହ୍ମପୁର ଭଳିଆ?
ନାଇଁ ଲାଗୁନି କିନ୍ତୁ ମୋର କିନ୍ତୁ ଚେଞ୍ଜ୍ ହେଇଛି ମୁଁ ଏବେ କଥା ହଉଛି ବୋଲି ସେମିତି ଟିକେ ମାନେ ୟିଏ
ଓହୋ ମୋର ଆମ ଘର ନୟାଗଡ଼ ପ୍ରକୃତରେ
ହଁ ହଁ ହଁ
ନା ମତେ ମୋର ଲାଗେନି ବେଳେ ବେଳେ କିନ୍ତୁ ତାଙ୍କ ସହିତ କଥା କଥା ହେଲେ ଗୋଟେ ଗୋଟେ ୱାର୍ଡ ତାଙ୍କ ଭଳିଆ ହେଇଯାଏ
ହଁ ହଁ ପକା ଯେମିତି ହେଲେ ତାଙ୍କେ
ମାନେ ତାଙ୍କ ଭଳିଆ ପୁରା ହେଇଯାଏ ତ?
ତାଙ୍କେ ତାଙ୍କେ ଆମର ତାଙ୍କ ଟା କୁହନ୍ତି ତାଙ୍କ ଆଡ଼େ
ହଁ ତାଙ୍କେ ହଁ ଅଲଗା ଅଛି ବହୁତ ଜିନିଷ ହଁ
ମୁଁ ଘରକୁ ଗଲେ ମୋ ମୋ ମାମା କହୁଛି କି ଆଉ ତୋର ବ୍ରହ୍ମପୁରରେ ରହିକି ବ୍ରହ୍ମପୁରିଆ ଭାଷା ହେଇଗଲାଣି ଆଉ ତତେ ଆଉ ଢେଙ୍କାନାଳ ପିଲା ଭଳିଆ ତତେ ଜଣା ପଡୁନି ଯାହା ହେଲେ ଚାରି ବର୍ଷ ହେଇଗଲାଣି ଗୋଟୋ ଯାଗାରେ ରହି ରହି ନା
ଆପଣ ବ୍ରହ୍ମପୁରରେ ପ୍ଲ ଗ୍ରାଜୁଏସନ୍ କଲେ କି?
ହଁ
ହଁ ସେଥିପାଇଁ ହଁ ହଉ ଆପଣ ଆପଣ ରଖିକି ଆଉ ଥରେ ଫୋନ କରନ୍ତୁ ଆଉ
ହଉ ଠିକ୍ ଅଛି ଆଜ୍ଞା